ହ୍ୟାଲୋ।
ହଁ ଶୁଭୁଛି?
ଆଜ୍ଞା ଶୁଭିଲା। କୁହନ୍ତୁ। ଆପଣଙ୍କ କେହି ମୁଣ୍ଡା ଖରାପ ହେଇଗଲା? କଣ କହିଲି?
ତମକା ତମେ କେମିତି କଲ କରୁଥିଲ ଯୋଉ ଆସୁନଥିଲ ଯେ। ହ୍ୟାଲୋ।
ନାଇ ମୁଁ କଲ୍ କର। ଆଜ୍ଞା ହ୍ୟାଲୋ।
ମୁଁ କହିଲି ତମେ କେମିତି କଲ୍ କଲ ଯେ ଆସୁନଥିଲା।
ନେଇ ଆସୁ ନଥିଲା ଆପଣ ଯୋଉ ନମ୍ବରଟା ଦେଇଥିଲେ ତ ସେଇ ନମ୍ବରରେ ହିଁ କଲ୍ କରିଥିଲି।
ହୁଁ ଆସିନଥିବ ତମର ସେକରେ କଣ ନେଟୱାର୍କ ପ୍ରୋବ୍ଲେମ ଥିବ। ତମର ସେକରେ କଣ ନେ ଟୱାର୍କ ପ୍ରୋବ୍ଲେମ୍ ଥିବ ଯେ ଆସୁନଥିବ।
ହଁ ଆପଣଙ୍କର କେହି ବସ୍ ଆପଣ କଣ ପାଇଁ ଚିଡ଼ଚିଡା ହେଇଗଲେ?
ଆଁ।
ଆପଣଙ୍କର କାଇଁ ମୁଣ୍ଡଟା ମାନେ ଚିଡଚିଡା ହେଇଯାଇଛି।
ହେ ସାର୍ ଟିକେ ବିଗଡେଇ ଆ ଗୋଟେ ଭୁଲ ହେଇଯାଇଥିଲା ତ।
ହଁ।
କାମରେ ଟିକେ ଲେଟର ଦିଟା ଭୁଲ୍ ହେଇ ଯାଇଥିଲା। ସବୁରା କଣ ଗୋଟେ ବୋଲି ଗୋଟେ ମାନେ ଅଛି। ହାତ ଚାଲିଛି କୋଉଟା ଗୋଟେ ବାଇମିଷ୍ଟେକରେ ହେଇଯାଇଛି।
ଏତେ ବିଷରେ ରହିଲେ ହଁ। ହଁ।
ଆ ସବୁୁ ରାକ ମୁଁ ସାଇଡ ଇଞ୍ଜିନିୟର କାମ ମୁଁ କରିବି।
ଏମତି ହଁ।
ନା ନା ସାଇଡ ଇଞ୍ଜିନିୟର କାମ ମୁଁ କରିବି ହେଲା। ହ୍ୟାଲୋ।
ଆଜ୍ଞା।
ମାନେ ସାଇଡ ଇଞ୍ଜିନିୟର କାମ ମୁଁ ସା ସାଇଡ ଇଞ୍ଜିନିୟର କାମଟା ମୁଁ କରିବି। କମ୍ପ୍ୟୁଟର କାମ ମୁଁ କରିବି ସବୁ ମୁଁ କରିବି ଯଦି ହୁଁ ସବୁ ବୁଗୁଆଡି ଦେଲେ। ହୁ।
ପୁରା ପ୍ରେସର ବଢିଯାଉଛି କାମରେ ବୋଧେ? ପା ପ୍ରେସର ପଡିଯାଉଛି କାମରେ।
ଆଉ ସବୁଆଡୁ ସବୁଆଡୁ ମୋତେ ପ୍ରେ କଣ କହିଲ ମୁଁ ଏକାଲାକୁ ମୋତେ ବାଗ ଲାଗୁନି ହେଲା ମୁଣ୍ଡ ମୋର ପୁରା ବିଗିଡି ଯେମିତି ହେଲେ ମୁଁ ଏଇନୁ ପାଟିତୁଣ୍ଡ କରିଥାନ୍ତି ମୁଁ ସେଇଥିପାଇଁ କହିଲୁ।
ନାଇଁ ନାଇଁ ଆପଣ ଜବ୍ କରୁଛନ୍ତି।
ମୁଁ ଯାଉନାଇ ସେ କଣ ମୋତେ ବାହାର କରିଦେଲା ନା କଣ? ସିଏ ମତେ କଣ ବାହାର କରିଦେବ ନା କଣ? ଖାଲି ତାଙ୍କର ପୋଷ୍ଟଟା ଟିକେ ବଡ ବୋଲି ତାଙ୍କୁ ଇଏ କରିବା କଥା।
ହଁ।
ତା ପରେ ହେଠୁ ଆଉ କିଛି କଲିନି ଆଉ। କଣ ଭାବୁଥିଲି ଯାଇକିନି ଉପରେ କଲ କରିବି କଥା ହେଇଥାନ୍ତି।
ହୁଁ।
ଉପୁରୁକୁ ଗଲା ବେଳକୁ ସିଏ ଏକରେ ବସିଛନ୍ତି ଦି ତିନି ଜଣ ପଳେଇ ଆଇଲି। ତଳକୁ ନା। ପଳେଇ ଆଇଲି ତଳକୁ ଡାଇରେକ୍ଟ ମୁଁ ଗାଡି ଷ୍ଟାର୍ଟ ମାରିଲି ଏଇନେ ଯଉ କଣ ସାଇଡରେ ବସିକି କଥା ହଉଛି।
ହଁ ଆ ସେଠି କିଛି କହିବେନି କାମକୁ ନଗଲେ?
ମୁଁ ହେରା କିଏ ପଚାରୁଛି କହ ତ? ମତେ ଟେନସନ ଦେଲେ ମୁଁ କିଛି କାମ କରିବିନି କେହି ତ ନାହାନ୍ତି କି କାମ କରେଇବ? ଆଜି ଏକରେ ମାନେ ଆଜି ଏକରେ ହଉଛି ସନ୍ ଅନା ଆଜି ଏକରେ ହଉଛି ଶନିବାରେ ହେଲା। ଶନିବାର ଆମର ଗୋଟାକ ଯାକେ କାମ ରହିବା କଥା। ଫାଇଲି ଧରେଇ ମାନେ ଏତିକି ଫାଇଲି ଧରେଇଛନ୍ତି। ମୁଁ ଏନୁ ଯଦି ବସିବି ମୋତେ ରାତି ବାରଟା ଖଣ୍ଡେ ବାଜିବା ପ୍ରାୟ ସବୁ କାମ ସାରିଲା ବେଳକୁ। ଗୋଟେ ଦିନରେ କିଏ ଏରା ଏତେ କାମ କରିକି ଦବ? ତମ ଆଗରୁ କଣ କୁଆଡେ ଯାଇଥିଲ? କାଲି ଦିନ ଯାକ। ଫ୍ରି ଥିଲେ କାଲି ଦିନ ଯାକ ଦେଲନି। ମାନେ ତମର ଯୋଉଦିନ ଆସିବ ସାଙ୍ଗେ ସାଙ୍ଗେ ତମେ ସାଙ୍ଗେ ସାଙ୍ଗେ କହିବ ଏଇଟା କରିକି ଦିଅ।
ଅଁ ଫିସିଆଲି କାମରେ ଇଏ ପ୍ରୋବ୍ଲେମ୍।
ହେଲେ ବି ଗୋଟେ ସାଙ୍ଗେ ସାଙ୍ଗେ କହିଲେ ସାଙ୍ଗେ ସାଙ୍ଗେ। ଗୋଟେ ମଣିଷକୁ ତା ତାକୁ ତ ପୁଣି ରେଷ୍ଟ ଦରକାର ନା ନାଇଁ?
ହୁଁ। ଭାଈ ଆପଣଙ୍କର ତ ଏମିତି ଯୋଉମାନେ ବାଜାଜ ହଉ କି ଯୋଉମାନେ ଫାଇନାନ୍ସ କରନ୍ତି
ସେମାନେ ଆମ ମାନେ କାଉଣ୍ଟରକୁ ଯେତେବେଳେ ଆସନ୍ତି।
ହଁ।
ମାନେ ପୁରା ସେମାନେ କହୁଥିବେ ଆମେ ରାତି ଯାକ ବସିକି ତାକୁ କମ୍ପ୍ଲିଟ୍ କରୁଥିବୁ କରୁଥିବୁ ସେ ସରୁନ ଥିବ। ଘରେ ସମସ୍ତେ ପାଟି କରନ୍ତି ଯେ ଇଏ କଣ କି କାମ କରୁଛି ତାକୁ ଟିକେ ତାକୁ ଫ୍ରି ହଉନି।
ମାନେ ସେମାନେ ଖାଲି ଭାଇଲ ବାଡଉଥିବେ ବାଡଉଥିବେ ବାଡଉଥିବେ।
ମାନେ ମାନେ ମୁଣ୍ଡ ଏତେ ଜୋରରେ ବିନ୍ଧା ହଉଛି। ଖାଲି ମୋର ଯୋଉ ରାଗ ଲାଗୁଥିଲା, ମୁଁ ଯାଇଥାନ୍ତି ଖାଲି କଣ ଗୋଟେ ବଡ ଅଫିସର ନହଲେ କାଲି ଠୋ ଠୋ ବଯେଇଥାନ୍ତି, ସେ ଯୋଉ ଭଳିଆ ମତେ କଥା କହୁଥିଲା।
ନାଇଁ ସେମିତି କାଇଁ କରିବେ।
ତାପରେ ଗଲେ କଣ କହିଲେ ଗୋଟେ ଅଛି ଟେନସନ ତମେ ଅଛ ମୋଠୁ ବଡ ଅଫିସର ଅଛ ମୁଁ ମାନୁଛି। ତ ପୁଣି ମୋର ବି କିଛି ମଜୁବୁରି ବୁଝ ନାଁ। ତ ତମେ ଏନୁ ଦେଇଦେଲ ମୋତେ ଏନୁ ଦେଇଦେଲ। ଏଇ ଫାଇଲଟା ତମେ ସାରିବ ହଁ ଗୋଟେ ଫାଇଲ ହେଲେ ମୁଁ ସାରିଦେବି। ପଚିଶିଟା ଫାଇଲି ଏଇନୁ କିଏ ବାଡେଇବ ଏଇ ଯୋଉ ଇଏରେ ବସିକି।
ଓହୋ
ଏ ଏକରେ ତ ଲାପଟପ ଆଗରେ ବସି ବସି ଅଣ୍ଟା ପେନ୍ ହେଇଯାଉଛି। ଘରକୁ ଯିବି ଯେ ଲାପଟପରେ କାମ କରିବି, ଏଠି ଆସିଲେ କମ୍ପ୍ୟୁଟରରେ କାମ କରିବି। ସେଇଥିପାଇଁ, ଉଁ।
ଆପଣ ରେଷ୍ଟ ନିଅନ୍ତିନି ଘରକୁ ଗଲେ ପୁଣି ଲାପଟପ୍‌ କାମ। ମୁଁ କହିଲି ଆପଣ ରେଷ୍ଟ ନିଅନ୍ତିନି ଘରେ ଗଲେ ପୁଣି ଲାପଟପ୍ କାମ।
ଆଉ ବିଶ୍ୱାସ କରିବେନି କହୁଚି ବା ମୁଁ ଏମିତି ଗାଡି ଗାଡିରେ ବସିଥିବି ମତେ ଫୋନ୍‌ କରିବେ ଗାଡି ଚଲଉଥିବି ଆଉ ଲିପୁନ୍‌ ଥୋଡା କାମ ହେ ଆଜ୍ କର ଦେଗା? ଏ ସାର ମେ ତୋ ତା ଗାଡ଼ି ବି ମେରେ କୋ ଚଲାନେ ଦି ଜିଏ। ହେ ନେହି ହୋ ଥୋଡ଼ା ଅର୍ଜେଣ୍ଟ ଥା ଘରଠୁ ମୁଁ ଯିବି, ମାନେ ଏଇଠୁ ହଉଛି କେତେ ସାତ କିଲୋମିଟର। ମୁଁ ସାତ କିଲୋମିଟର ଯିବି ଯିବି ମାନେ ମତେ ଠିକ ରେ ଇଏ କରାଇଦେବେନି ନାଇଁ ଟିକେ କାମ କରିଦିଅ।
ପୁଣି ସାତ କିଲୋମିଟର ମାନେ ଯାହାହେଲେ ବି ଅଧଘଣ୍ଟା ଭଳିଆ ଲାଗୁଥିବ।
ସାତ କିଲୋମିଟର ମାନେ ମୁଁ ଏଠୁ ବାହାରିବି ମାନେ ମୁଁ କଥା ହଉଛି ମତେ ଗୋଟେ ଥର ଫୋନ ଆସି ସାରିଲାଣି।
ଓହୋ।
ହେଲା। ମାନେ ଅଲରେଡି ଗୋଟେ ଥର ଫୋନ ଆସି ସାଇଲାଣି।
କାମ ସାଇଡ ଦେଇବେ।
ନାଇ କାମ କିଛି ନାହିଁ ମତେ ଏରା କେହି କିଛି କହିବେନି ଯେ ସେ ଜାଣିଶୁଣି ମୁଁ ବିଗିଡି ଯାଇଛି ତ ମତେ ହେଇଯୋଗୁ ସାର ଡାକୁଥିବେ।
ଓହୋ।
ସିଏ ଦେଖିବେ ଯେ ଗାଡିଟା ମୋର ନାହିଁ, ଶଳା ରାଗିକି ପଳେଇଲା କିି କଣ କେଜାଣି। ଏ ହେଇଆ ଆଉ ହଁ ମୁଁ ରାଗିକି ଯିବିନି ଯାଉଛି ଏଠୁ ଡାବାରୁ ଟିକେ କଣ ନେଇକି ଯିବି ଗଲେ ଖାଇବି ଆଉ।
ହୁଁ ଢ଼ାବାଟା ଭଲ ରେଷ୍ଟୁରାଣ୍ଟ ଠୁ। କଣ କହିଲେ?
କଣ ଖାଇଲ?
ଏନେ ଆମର ହେଇଥିଲା ଚିକେନ ତରକାରୀ, ଭାତ, ଆଉ ପାମ୍ପଡ। ମାନେ ଇଏ ଚିକେନ ବେଶି ପ୍ରିୟ ନା ଆମାର ପ୍ରାୟ ଚିକେନ ହୁଏ। ହ
ଶନିବାର କେମିତି ଚିକେନ ଖାଉଚ ଯେ?
ଶନି ମୋର ନାଇଁ ମୋର ସୀଦି ନାହିଁ ଆମ ଦି ଭରଣିଙ୍କର କିଛି ନାଇଁ।
ଆ ଶନିବାର ବି ଚିକେନ ଗୋଟେ ପୁରୀ ପୁରୀର ଲୋକ ତମେ ତମେ ଖାଇବ ଚିକେନ।
ହେ ଭଗବାନ ପୁରୀର ଲୋକ ବୋଲି କଣ ଆମେ କିଛି ଖାଇବୁନି?
ଖାଇବ ଯେ ଗୋଟେ ତ ଶନିବାରଟା ଗୋଟେ ବାରିବ ତମେ ବାରିବ ନା ନହିଁ?
ନାଇଁ ନାଇ ଆମେ ସେ ବାର ବାର ନାଇ ଆମର ଜମା ଦେହରେ ଯି ହବନି ଆମେ ଆଇଁସ ନଖାଇଲେ ଜମା ରହି
ଶନିବାର, କମ ସେ କମ ଶନିବାର ତ ଗୋଟେ ବାରିବ।
ମୁଁ ଥରେ ଚିଙ୍ଗୁଡି ଖାଇବି ବୋଲି ଆମର ମାନେ ମାଉସୀ ମାନେ ଆମର ମାମା କୁ ମିସେଇ ପାଞ୍ଚଛ ଆମର ଚାରିଟା ମାଉସୀ ଚାରଟା ମାଉସୀ ଗୋଟେ ମାଉସୀରେ ଅଛି ସାତପଡା ଶୁଣିଥିବେ।
ହଁ ସାତପଡା ମୁଁ ଯାଇଛି। ଡଙ୍ଗାରେ ଡଙ୍ଗାରେ ଯାଇକି କର ବୁଲିିକି ହଁ
ମୁଁ ଡଙ୍ଗାରେ ଥରେ ବସିବି ବୋଲି, ଡଲଫିନ ତ ଯାଇଥିଲ ସେଇଟା ଆମ ପିକିନିକ। ଥିଲା ଆମେ ଡଲଫିନ ନେଇଥିଲୁ। ତାପରେ ଆମ ନିଜର ଯୋଉ ଘେରି ଅଛି ଚିଲିକା ପାଣିରେ।
ହୁଁ ଡଲଫିନ ନା କିଛ କଥା।
ନା
ଯାଇଥିଲୁ କହିଲେ ଆମକୁ କହିଲା ଡଲ ବାହାରିବ କଙ୍କଡା ନାଲି କଙ୍କଡା ବାହାରିବ। ନାଲି କଙ୍କଡା ଗୋଟେ ଆଣିକିନି ଧରିକି ଆସିଲା। ନା ନାଲି କଙ୍କଡାଟା କହିଲା ଗୋଟେ ଗୋଟେ ଚାଙ୍ଗୁଡିରେ ଧରିକି ପଳେଇ ଆସିଲା। ସେଇଟା କହିଲା ଆଇଲା ଦେଖନ୍ତୁ ଏମିତି ନାଲି କଙ୍କଡା ଏଇ ଆଇଲାଣ୍ଡ, ଥାଇଲାଣ୍ଡ କଣ ଗୋଟେ କହିଲା ମୁ ଏ ଶଳା ବେକାର ହୁଁ ମୁଁ ଗଲି ବେ କାରଟାରେ ମୁଁ ପନ୍ଦରଶହ ଟଙ୍କା ଦେଇକି ଯାଇଥିଲି। ତିନି ହଜାର ନେଇଥିଲା ମୋଠୁ ହେଲା କହିଲା ଡଲଫିିନ ଦେଖିବ ଆଉ ଆ ସେଟା ହେଇଗଲା ନାଇଁ ହେଇଗଲାଣି ହେଇଗଲାଣି ବର୍ଷେ ପାଖାପାଖି।
ଓହ ନାଇଁ ମୁଁ ଯାଇଥିଲି ଯାଇକି ପଞ୍ଚମରେ ପଢୁଥିଲି ପଞ୍ଚମ ଷଷ୍ଟ ରେ ପଢିଥିଲି ଯାଇଥିଲି।
ହଁ।
ଚିଙ୍ଗୁଡି ଖାଇବି ବୋଲି ମୁଁ ମଉସାଙ୍କୁ ପୁରା ଭୁଲି କହିଲି ଚାରିଆଡେ ଗାଆଟା ଯାକ କଉଠି ଚିଙ୍ଗୁଡ଼ି ଅଛି ଖୋଜିକି ଆଣ ମୁଁ ଏତେ ଆଇଷ ଡାହାଣି।
ଆମ ଆମକୁ କହିଲେ ମତେ କହିଲେ ଆଉ ତମେ ଡଲଫିିନ ଦେଖିପାରିବ? କେତେ ଟଙ୍କା ଦବାକୁ ପଡିବ? ନା ତିନି ହଜାର ଦେଲେ ତମେ ଡଲଫିନି ଦେଖିବ। ପଶୁପକ୍ଷୀ ପକ୍ଷୀ ହଁ ଗଲାପରେ ଆଇଡି ଦେ ଦେଖିବ କଙ୍କଡା ନାଲି କଙ୍କଡା ଦେଖିବ ଆଁ।
ହଁ ଆପଣଙ୍କୁ ଠକି ଦେଲେ।
ହଁ ବା ମୁଁ ଯେମିତି ଡଙ୍ଗାରେ ବସି ପଡିଲି ନାଲି କଙ୍କଡ଼ାଟା ଧରିକି ପଳେଇ ଆଇଲା ଗୋଟେ ଚାଙ୍ଗୁଡିରେ କହିଲା ଦେଖ ଏଇ ଚାଙ୍ଗୁଡିରେ ଅଛି ନାଲି କ କଙ୍କଡା ଆଉ ଏରା ତ ଏମିତିରେ ବାହାରେନି ତମେ ଏଇଠି ଦେଖିଦିଅ। ଦେଖିଲୁ ମୁଁ କହିଲି ପକ୍ଷୀ କୋଉ ପଶୁ ନା ଏଇ ଯୋଉ ପକ୍ଷୀ କାଇଁ କିଛି ନାହିଁ। କିଛି ପକ୍ଷୀ ଗୋଟେ ପାଇଲିନି ତାପରେ କହିଲା ଡ଼ଲଫିନି ଯିବା ହେଲା। ଆଁ।
ଶୀତ ଦିନରେ ଯାଇଥିଲେ?
ଉୁଁ ନାଇଁ ମ ଖରା ଦିନେ ଯାଇଥିଲି।
ଖରା ଦିନରେ କୁଆଡେ ସେଠି ପକ୍ଷୀ ଆସିବେ ଶୀତ ଦିନରେ ପକ୍ଷୀ ଆସନ୍ତି। ଖରା ଦିନରେ ଗୋଟେ ପକ୍ଷୀ ମିଳିବାକୁ ପାଇବେନି।
ଆ ମୁଁ କେମିତି ଜାଣିଲି ସିଏ କହିଲା ମତେ ହେଲା।
ସର୍ଚ୍ଚ କରିବେ ତାପରେ ସେ ଜାଗାକୁ ଯିବେ ନା ଆଉ।
ଇଏ ଏରା ସର୍ଚ୍ଚ ଫର୍ଚ୍ଚ କଲ। ଗୋଟେ କଥାରେ ନାହିଁ ମାନେ ଗୋଟେ ପ୍ରଜାକୁ ଯଦି ରଜାର ସୁଖ ମିଳିଯିବ ସେ କଣ କରିବ।
ହୁଁ।
ହୁଁ ମୁଁ ହେଲି ସେଇଭଳିଆ, ପଇସା ନାହିଁ। ଯଦି କଣ୍ଟ୍ରାକ୍ଟର କୁଆଡୁ ପାଞ୍ଚ, ଦଶ ପକେଟରେ ଗେଞ୍ଜି ଦେଲା ସଇଲା ତ ଆଉ କଣ।
ଉଁ ହୁଁ ଉଁ ହୁଁ ଆପଣ ଏଲି ସାଲାରୀରୁ ବୋଧେ ଖର୍ଚ୍ଚ କରନ୍ତିନି।
ଉଁ ମୁଁ ବାହାରି ଯୋଉ କାମ ମୁଁ ଦିଏନି କାହାକୁ ଟଙ୍କାଟେ।
କଣ କହିଲେ?
ମୋର ବାଜେ ଖର୍ଚ୍ଚ ଏକରେ ନାହିଁ।
ଓହୋ ମା ଲୋ।
ମୁଁ ମୋର ଗୋଟିଏ ହଉଛି ବାଜେ ଗୁଣ ଅଛି କିନ୍ତୁ ହେଟା ନଥିଲା ଭଳିଆ ଆଉ।
ଉଁ ହୁଁ।
ମୋର କେବଳ ହେଲା କେତେ ବର୍ଷକୁ ଥରେ। ହୋଲି।
ଖର୍ଚ୍ଚ।
ହଁ ବର୍ଷକୁ ଥରେ ହୋଲିଟେ।
ଓହୋ ମତେ ଡେଲି ମୋର ଡେଲି ଶହେଟଙ୍କା ଦୁଇଶହ ଟଙ୍କା ଯାଉଛି ଏବେ। ମୁଁ ସ୍କୁଲ ଯିବି ଛୋଟଓଳୁ। ମୁଁ ପ୍ରଥମରୁ ଦଶମ ଯାଏ ଛୋଟଓଳୁ
ହଉ।
ପ୍ରବ୍ଲେ ଆଜ୍ଞା।
ଯୋଉ ମୁଁ ଖାଲି ଖାଇବାଟା ଟିକେ କିଣିଦିଏ। ଖାଇବା କିଣିକି ତମକୁ କଲ କରୁ। ଏ ତମେ ମତେ କଲ କରିବ ଆଉ ମୁଁ ତ ଏଟା ଲଗେଇଦେଲି ଆଉ ହଉ।
ହଁ।